ହଁ ଟିଉସନ ସରିଲା।
ସରିଲା ମୁ ଯିବି ବଲଚି ସାଇକେଲ ରେ ସେ ଆଣିଥିଲି ସଜେଇ ଦେଲା ଯେ ବି ଶୀତଳ ଷଷ୍ଠୀ ହଉଛି।
ହଁ ଶୀତଳ ଷଷ୍ଠୀ ହଉଛି ତ ଜଷ୍ଟ ନର୍ମାଲ।
ହଁ ସେଟା ସୁନୀଲ ଫୋନ କରୁଥିଲା ଆସେ ବୋଲି।
ଏ ମା ମାନେ ତମେ ଜଲଦି ଆସ। ହୁଁ ହୁଁ।
କୁଆଡେ ଯାଉଚୁ ନା କଣ?
ଦେଖିବାକୁ ଯାଉଚୁ ପରା।
ଓହୋ। ହୁଁ ନାଚି ହୁଅନ୍ତି ମୋତେ ଇଚ୍ଛା ହଉଚି।
ଆଉ କଣ ଏବେ କେମିତିକା ହଉଥିବ ସେ ଜାଗା ଏବେ ଟିକେ ଇଚ୍ଛା ବଢିନାହିଁ ତା ସେ ଜାଗାକୁ ଗଲେ ସେ ଜିନିଷ ଟା ଦେଖିକି ଏତେ ମଜା ଲାଗିବ ଯେ
ହ୍ୟାଲୋ।
କଣ ଖାଇଲୁ କଣ ଖାଇ ଛୁ?
ଶ୍ ପୁଷ୍ପା ଖାଇବ ବୋଲି ମୁଁ ଭାତ ଖାଇଲିନି ମୁଢ଼ି ଖାଇକି ଆସିଲି ସେ ଖାଇଲାନି ଆଇକି ମତ ପୁଷ୍ପା ଭାତ ସବୁଦିନ ଖାଇବାକୁ ପାଉନି ବୋଲି ମତେ ଖରାପ ଲାଗିଲା ମୁଁ ମୁଢ଼ି ଖାଇକି ଆସିଲି ସେ ଭାତ ଖାଇବ ବୋଲ ତାପରେ ସେ ଭାତ ଖାଇଲାନି। ସିଏ ପାଞ୍ଚଟା କେତେରେ ଗୋଟେ ଆଇଲା।
ଓ ସିଏ ତ ଘରକୁ ଯାଇଥିଲା ଆର୍ ତାକୁ କଣ ରଖିଦଉଛୁ।
ଘୋରକୁୁ ଯାଇନଥିଲା ମେଡିକାଲ୍ ଯାଇଥିଲା।
ଡିକାଲ୍ ଫିରିଙ୍ଗିଆ ମେଡିକାଲ ଯାଇଥିଲା ବାପା ମା ପାଖରେ ଥିଲା ସେ ନ ଖାଇଲେ ଆଉ ସେଟା କାର୍
ହୁଁ।
ଆଇଲା ରୁମ୍ କୁ ସିଏ?
ହଁ।
କହିଲ ପଇସା କଥା।
ମ୍ ପଇସା କଥା କହି ନାହିଁ ଯେ କହିଲେ ତମେ ରୁହ ବୋଲି ଚାହୁଁନି ଛୁଆମେ କିନ୍ତୁ ଏଥିପାଇଁ ନାଇଁ ତମେ ଗୋଟେ ସବୁଠି ନିଜ ପାଇଁ ତମେ ଗୋଟେ ଭୁକୁରେ ଗଲେ ସେଇଟା ହିଁ ଆମକୁ ଭଲ ଲାଗୁନି। ଆଉ ତମେ ଗୋଟେ ନିଜେ ଭାବ କଥା ତମେ ନିଇଜଣ ରହିଗଲ ସେଇଟା ଅଲଗା କଥା। ତାପରେ ଆମ ରୁମ ରେ କିଏ ଗୋଟେ ରହିବ ଏମିତି ନ ଖାଇକି ଯିବ ସେଇଟା ଦେ ଭଲ ଲାଗୁନି ହେମତି କହିଲେ ଡା ଆଇ ଡୋନ୍ଟ ନୋ ମୁଁ ଏମତି କହିଲି।
ମୁଁ ବି ଡାଇରେକ୍ଟ ସେଦିନ କହିଲି କହିଲି ମୁଁ ତାକୁ କହିଲି ତମେ ପାଞ୍ଚଟାରେ ଉଠ କିଏ ତମ ପାଇଁ ପାଞ୍ଚଟାରୁ ଉଠିବ ନିବେ କିଏ କାହା ପାଇଁ ମଞ୍ଚଟାରେ ଉଠିବେ କି? ଉ ଉଠିବେନି ନା ତ ମୁଁ କହିଲି ତମେ ପାଞ୍ଚଟାରୁ ଉଠିବାକୁ ପଡିବ। ତ ତମେ ଉଠିକି ତମର ସବୁ କାମ କରିବ। ଆଉ ତମକୁ କିଏ ତମ ପାଇଁ କିଏ ରୋଷେଇ କରିଦେବ ସେ ଭରସା ନାହିଁ। ଆଉ ତମେ ବେକାର ଯାଇ କି କ୍ଷତି କରୁଚ ନ ଖାଇ ନପକି ଯାହାତ ଦେହ ଦେଖାଯାଉଛି ଆହୁରି କଣ ହବ।
ମୁଁ ବି ଆଜି କହିଲି ସିଧା ସିଧା କହିଲି ଏମିତି ହୁଁ ଆଉ ସେମିତି ରାନୀ ବି କହିଲା ତମେ ରହିଲେ କି ନ ରହିଲେ ଆମର କିଛି ଫାଇଦା କି ଲାଭ କି କ୍ଷତି କିଛି ହବନି ଆଉ ତମର ଯଦି ରହିବାର ଅଛି ତମେ ନ ଖାଇ ଗଲେ ଆମକୁ ଭଲ ଲାଗୁନି। ଆଉ ସେଟା ସେଇଟା ହିଁ ଭାବୁଛୁ ତମ କହୁନୁ ଯେ ଆମେ ତମେ ସବୁଦିନ ରୋଷେଇ କର ଆ ଦିନେ ହେଳେ ରୋଷେଇ କର ତମେ କିଛି ନାହିଁ ଯଦି ତମର ଭାତ କି ତରକାରୀ କିଛି କରିବାକୁ ଟାଇମ ହଉନି ତମେ ଖାଲି ଭାତ ବସେଇ ଦିଅ?
ନହେଲେ ଆଳୁ ଗୋଟେ ଭାତରେ ପକେଇବ
ହଁ ଯଦି ଜଣ ଠିକରେ ରହି ଜଣେଥିବ ଏତିକି ଟାଇମ ଗୋଟେ ଉପ ଦହିବରା ଖାଇକି ତମେ ଗୋଟେ ଟାଇମ ରହୁଛ ତାପରେ କହିଲା ବିିନି କହିଲା ମତେ ଆ ସେଦିନ କହିଲା ତମେ ଦହିବରା ଖାଇକି ରହୁଛ ମତେ ଶୁଣି କେମତି ତି ଲାଗିଲା ଜଣିଛ ଆଉ ଦହିବରା ଗୋଟେ ଖାଇକି ଜଣେ ଦିନସାରା ଦିନରେ ଗୋଟେ ଖାଇବ ସକାଳୁ ଆସିକି ରାତିରେ ତମେ ଭାତ ଖାଇବ କି ଏମିତି ବୋଲି ବୋଲି କହିଲା ରାନୀ।
ହୁଁ ହଉଦ ସତ କଥା ତ। କଣ?
ସେ କଣ ପାଇଁ ଗଲାନି ଜାଣିଛୁ?
କଣ ବେ
ତିଥି ସେ ତାର କଣ ତୁମର କାଷ୍ଟ ବୋଲି ପଚାରିିନଥିଲେ ତାପରେ ସେ ପ୍ୟାକିଙ୍ଗ କରି ସାରିଥିଲା ପ୍ୟାକିଂ କରିସାରିକି ଯିବା ପାଇଁ ବାହାରାରୁଥିଲେ ତାପରେ ସେ ଝିଅ କଲ୍ କଲା ଆଉ ହଁ ତମକୁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି। ତୁମର। କାଷ୍ଟ କଣ ବୋଲି କହିଲା। ସେ କହିଲା ମୋର ଆସିବି ବୋଲି କହିଲା। ନାଇଁ ଆଉ ସେମାନେ? ଏମିତି କାଷ୍ଟ୍ କୁ ରଖୁନାହାନ୍ତି କହିଲା।
ଆରେ ଗୋଟେ ଖରାପ କଥା ନାଇଁ ଲୋକମାନୋନେ ବି କେମିତି ଲୋକ
ଆଉ ସିଏ ମତେ କଣ କହିଲା ନାଇଁ ପଇସା ବେଶ। ସିଏ ହଉଛି ଏମିତି ସେମିତି ବୋଲି କେମିତି ମିଛ କହିଲା ସିଏ।
ଫାଷ୍ଟମୁ ମିଛ କହିଲା ମୁଁ ବାରମ୍ବାର ପଚାରିଲି ଯେ କହିଲା ତାପରେ।
ମତେ ତାପରେ କହିଲା ହଁ ଦିଦି ଆଉ ଖରାପ ଭାବିବନି ମୁଁ ଘରକୁ ଯାଇକି ସବୁ ସତ କଥା କହିବି ଆଉ ମାଲିକ ଠାରୁ କଥା ହେଇଛି ଏଇଟା କିନ୍ତୁ ମିଛ ଭାବନି ଏଇଟା ସତ ଏମିତି ସେମିତି କହିଲା କୋଇ ବି ମାର
ଏଇଟା ତ ସତ ସିଏ ଯଦି ରହିବ ସକାଳୁ ଉଠିକି ତାର ପାଇଁ ସେ ଖାଇକି ଗଲେ ଯାଉ ନହେଲେ ନାାଇଁ ସିଏ ଭୁକରେ ରହିଲେ ରହିବ ନହେଲେ ନାଇଁ ସେଟା ସିଏ ବୁଝିବ ନିଜକୁ ଖରା ଆଉ କଣ?
ତାପରେ କିଏ ଜଣଙ୍କ ପାଇଁ ଆଉ ଟିକେ କରିଦବା ଆମେ ସକାଳୁ ଉଠିକି ଏତିକି କାମ କରିକି ହାଲିଆ ଲାଗୁଚି କେମିତି?
ନାଇଁ ନାଇଁ ଶୁଣହେ ଜଣେ ଉଠିକି ରୋଷେଇ
ରାନୀ ବି କହିଲା ରାନୀ କହିଲା ଏମତି ଶୁଣୁ ରାନୀ ଏମତି କହିଲା। ଏବେ ସିନା ମୁଁ ଅଛି ବୋଲି ହଁ ରାନ୍ଧି ଦଉଛି ଭାତ ଯଦି ଆମେ ସମସ୍ତେ ଯା ଡିଉଟି ଦେବା ତାହେଲେ ରୁମ ରେ କିଏ ବି ରାନ୍ଧିବା ପାଇଁ ନଥିବେ ସମସ୍ତେ ତାହେଲେ
ତାପରେ ଏବେ ଚିକି ବି ନାହିଁ ନା ଚିକି ଆଉ ସେମିତି ନା ରୋଷେଇ କରିବେ ଚିକିକୁ ବି ଜଲଦି ଦରକାର
ହଁ।
ସିବି ଏମିତିରେ ଆମ ଘରେ ରହିଥିଲେ ହଁ।
ତମେ ଉଠିଲା ପରେ ଟାଇମ୍ ହଉନି ତମକୁ ତମେ ଟିକେ ଜଲଦି ଉଠେଇ ଚେଷ୍ଟା କର ଯେମିତିକି ଯୋଉ ଟାଇମ୍ ରେ ତମେ ରୋଷେଇ ଟେ ଟାଇମରେ କରିପାରିବ ବୋଲି ଭାବୁଛି ତମେ ସେ ଟାଇମରେ ଉଠ ତାପ ରୋଷେଇ କରିବ।
ହୁଁ ମୁଁ ସିଧା କହିଲି ପାଞ୍ଚଟାରେ ଉଠ ବୋଲି। ଡାଇରେକ୍ଟ କହିଲି ତମ ପାଇଁ କିଏ ଉଠେଇବେନି?
ପଇସା ଫଇସା କଥା ମୁଁ କହିନି ବାକି।
ହଁ ହଉ ମୁଁ କହିବି ଆଉ କାଲି ତ ଚାନ୍ଦା କରୁଛୁ ଶହେ ଟଙ୍କା ଦେବ ବୋଲି କହିବି।
ମୁଁ କହିଲି ମୁଁ ସେଟା ତୁ କହିବୁ ବୋଲି ମୁଁ କନି ମୁଁ କହିଲି ବିନି କହୁଥିଲା ବିନି କୁ କଣ କଲ କରିବ ବୋଲି କହିଲି।
ହାଣ୍ଡି ପାଇଁଲୁ କାହିଁକି କହିଲୁ ଧୀରେ ଧୀରେ ହେଇଥା ତୁ ତାପରେ କହିଥା ତୁମେ ଆଉ
ତାପରେ ବି ଏତିକି ଦିନ ରହିଲା ସେ ଭାବିକି ବି କିଛି ଗୋଟେ ଆଣିବା କଥା କି ନାହିଁ?
ହୁଁ। ତା ତେଲ ବି ରୋଷେଇ କରିଦିଅ ଆମ ତେଲ ଆମ ତେଲ ରଖିଦିଅ ତା ତେଲ ହଁ କଡ ବୋଲି କୁହ।
କି କାଢେ ବୋଲି ଉଡିକି ବି କୋଇ ମୋର।
ରହିବ ବହିଲ ଆଜି ସୋର୍ଷ ତେଲରେ ଟିକେ ରୋଷେଇ କରିବା କହିବ ଆଉ ସିଏ ଗୋଟେ ଦେଖେ ଆଳୁ ଭର୍ତ୍ତା କଲେ ଖାଇବ ନାଇ ଆଳୁ ସିଝା ସିଏ ଲଙ୍କା ମସଲା ସବୁଦିନ ଖାଉନି ସିଏ ହଳଦୀ ଖାଉଛି ହଳଦୀ ପକେଇକି ଲଙ୍କା ମସଲା କେବେ କେମତି ଟିକେ ଖାଇ।
ହେନ୍ତି ହେଲେ କେନ୍ତି ହବ?
ହଁ ମତେ ସେ କାଲି ଯୋଉ ମୁଁ ଯା କହିଲେ ସେ ମତେ କହିଲେ ତମେ ସବୁଦିନ ଖାଉଛ ମୁଁ କହିଲି ହଁ ବୋଇଲେ କୋଉଠି ନ ପକେଇକି ଖାଇବୁ କହିବାରୁ ସେ ଏନତି କହିଲା ମତେ ମୁଁ ଦିଦି ଖାଉନି
ଖାଉନି ବୋଲି କହିଲେ କିଏ କାହା ପାଇଁ କେତେ ସାକ୍ରିଫାଇସ୍ କରିବ।
ହୁଁ।
କି ଅଣ୍ଡା ରୁଷେଇ କଲେ ସିଏ ଗୁଟେ ଅଣ୍ଡା ଝୁଳ। ଖାଉନାହିଁ।
ଆମଲେଟ ଖାଉନାହି।
ଆମଲେଟ କାଲି କରିଥିଲା ମନେ ପକଉନୁ କି ଆମଲେଟ ଖାଉଚି।
ଖାଉନି ବୋଲି କହୁଥିଲା କିନ୍ତୁ କାଲି ମୁଁ କହିଲି କହିଲି ତମେ ଖାଉନଥିଲ ପୁରା ଆମଲେଟ ବୋଲି କହିବାରୁ କହିଲେ କି କଣ କରିବି ଇଚଛା ହେଲା ବୋଲି କହିଲା।
ହଁ ତାପରେ ସେଦିନ ତ
ଦିନ ନା ଦିନ ଯଦି ଇଚ୍ଛା ହଉଛିି ଖାଉନି ବୋଲି କଣ ପାଇଁ
ତାପରେ ତମର ଅଣ୍ଡା ତରକାରି ସେଇଦିନ ଖାଇଲା କି ନା ରାତିରେ ମନେ ପକା। ଖାଇଲା। ଏ ତ ଇଚଛା ଭଲ ଲାଗୁନି କହିଲା କେମିତି ଖାଇଲା? ବୋଲି ମୋ ମନରେ ଭାବ
ମୁଁ କଲି ତାପରେ ମୁଁ ଆସିକି କହିଲି ନାଇଁ ମତେ ଟିକେ ଏତେ ଦର କାରୀ ମତେ ଟିକେ ରୋଷେଇ ଆସେନି ମୁଁ ଆଡଜଷ୍ଟ କରି କେମିତି କେମତି କରିଦଉଚି ବୋଲି କହିଲି। ନାଇଁ ତ ଭଲ ଲାଗୁଥିଲା ମତେ ବୋଲି କହିଲା।
ହୁଁ।
ହଁ ହଉ ବୋଲି କହିଲେ ହଉ କିଛି
ତାପରେ ମୁଁ ବି କାଲି କହିଲି ଆମେ ରାନୀ ମୁ ଥିଲୁ କହିଲୁ ମୁଁ କହିଲି ରାନୀକୁ ଆଳୁ କାଟି ମୁଁ ଭାତ ପାଣି ଲଦିଦେଲି, ଆଉ ଚାଉଳ ପକେଇ ଦେଇକି ଚାଉଳ ଶୁଣେ ଚାଉଳ ପକେଇ ଦେଇେଇ ସାରିକି ମୁଁ କହିଲି ମୁଁ ଯେହେତୁ ଘରକୁ ଆଇ ପକିଂ କିଲି ମୁ ରାନୀ ତୁ ଟିକେ ଖାଲି ଆଳୁ କୁବି ନାହିଁ। ତାକୁ କହି ଆଳୁଆକୁ ବି କାଟିଦେ ବୋଲି ପୁଷ୍ପକୁ କହିଲି ହେଲେ ପୁସ
ସେ ରାନୀ କୁ କହିଲା କି ନାଇଁ ରାନୀକୁ ସେ କହିଲା ଧୀରେ କାଟନି ଦିଦି
ନାଇଁ ନଉଜ ନାରେ ମତେ କହିଲା ଲ ଆଉ ମତେ କହିଲା ଯେମ ତ ମୁଁ କହିଲି ତାପରେ ଟିକେ ନଷ୍ଟ ହଇଥିଲା ଯେ ଫପାଡ଼ିଦେଲା ମୁଁ କହିଲି ନ ନା ନା ନା ଥାଉ ଥାଉ ଥାଉ ତମେ କାଟ ନା ରାନୀ କାଟିବବୋଲି ମୁଁ କହିଲି। ଯେ ରାନୀ ତାପରେ କାଟିଦେଲା ମୁଁ ଯାହା ମଜା କଲେ।
ହୁଁ।
ହେଇ କୁବି ବି ସେଠ ଜାଣିବ ନାଇ ବୋଲେ କଣ ମଣିଷ ଜନ୍ମ
କ ଯେମିତି ସମିତି କାଟି ଦେଲେ ବି ଯାଉ ଚୁ, ଆମେ କୋଉଠି ଜନରୁ ଶିଖିକି ଆଇଚୁ ଭାବି ଆମେ ଯେତେବେଳ ଉ ଆରମ୍ଭରେ ରହୁଥିଲୁ। ଆମେ କିଛି ଜାଣୁଥିଲୁ ଭାତ ତେବେ ଆମେ ଜାଣିଥିଲେ ହେଲେ ବି ଆମେ ମ୍ୟାନେଜ କରିକି ରହିଛୁ କି ନାଇଁ ଭର୍ସେ
ହୁଁ
ଆ ଏମିତି ହେଲେ ମୁଁ କହିଲି ଆମ ତମେ ଆମ ସହିତ ମିଶି ପାରନ ଚଳି ପାରୁ କଣ ନା ଏଟା ପାଇଁ ଭଲ ଲାଗୁନି। ଆ ଏମତି ସବୁ ବୁଡେ ଗୁଡେ ଏମତି ହେଇକି ରହିଲେ ମତେ ଭଲ ଲାଗିବନି।
ହୁଁ ହୁଁ
ତାପରେ ଆଉ ଗୋଟେ କହିଲେ ତମେ ଆମକୁ ନ ପଚାରିକି ମାସେ ରହିବି କି କଣ ବୋଲି ନ କହିକି ତମେ
ମାଲିକ ସହିତ ହଁ ଡାଇରେକ୍ଟ ମାଲିକ ଷେଇଦ
ମୁଁ କହିଲି ତମେ ଷ୍ଟାର୍ଟି ଅଁ ଫାଷ୍ଟ ଆମକୁ ପଚାରନ୍ତ ରାନ୍ ମୁଁ କହିଲି ତମେ ସେଟିଙ୍ଗ କୁ ର ଫାଷ୍ଟ ଆମକୁ ପଚାରିଥାନ୍ତରାନୀ ବି କହିଲା ତମେ ଫାଷ୍ଟ ଆମକୁ ପଚାରି ଥାନ୍ତ ଆମେ କଣ କହୁଛୁ ତାପରେ ତମେ ଯାଇକି ମାଲିକ ସହିତ କଥା ହେଇଥାନ୍ତ। ତାପରେ ସେ କଣ କଲା ଜାଣିଛୁ? ଦେଖ ଯେ ତମର ଯଦି ପ୍ରୋବ୍ଲେମ୍ ହେଉଛି ତ ମୋତେ ଡାାଇରେଟ କୁହ ପଳେଇବି ନହେଲେ ମୁଁ ବୋଲି କହିଲା।
ମୂର୍ଖ ଟା ସିଏ।
ଯେ ସିଆ ରୋହି ନ ରହିଲେ ଏବେ ଆମର କଣ ଲାଭ କ୍ଷତି ଅଛି।
କିଛି ନାହିଁ।
ଆମର ଗ୍ୟାସ୍,
ହଉ ରଖୁଛିି ନିବେର ରଖୁଛି ରଖୁଛି ହଉ ରଖୁଛି ହେଲା ରଖୁଛି ବୁନୁ। ହ